ହାଲୋ। ଆଉ ଟିକେ ଦେ ପାଣି ଟିକେ ଦେ ହାଲୋ।
ହାଲୋ।
ହାଲୋ।
ହଁ ଝିଅ।
ହଁ ଶୁଭା ଯାଉନି।
ହାଲୋ ଝିଅ।
ହଁ ଶୁଭ ଗଲା।
କଣ କରୁଚୁ?
ବସଚି।
ଟିଉସନ୍ ରୁ ପଳେଇ ଆସିଲୁଣି?
ହଁ ଟିକେ ରୁହ।
ହଁ ଅଛି। ହାଲୋ। ହାଲୋ ଝିଅ। କଉଠି ଅଛୁ ତୁ? ହାଲୋ। ହାଲୋ ଝିଅ। ହାଲୋ ମୋ କଥା ଶୁଣାଯାଉଚି? ହାଲୋ।
ହାଲୋ।
ହଁ ଝିଅ କୁଆଡ଼େ ଯାଇଥିଲୁ?
ସେ ଯେ ପାଣି ପଉଚି ଟିିକେ ରୁଅ।
ହଁ ମାମା ପିଇ ପି।
ହେ ବଡଟା ମାନେ ବସେ। ଚୁନା ମାରିଲେ ବଡ଼ ଆଉ ଟିକେ ଲାଗିଲେ ପୁଛି କଲ ଆସ ବୋଲେ ତାଙ୍କେ।
ହାଲୋ।
ଓହୁତେ ଏମିତିରେ କି ଫୋନ୍ ହେଲା ବା? ହେ ମୁଁ ଦେଖି ମୁଁ ପଇସା କାଡ଼ୁଚି ପରା ହାଲୋ।
ହାଲୋ।
ହଁ।
ଝିଅ।
ହାଲୋ।
କୁଆଡ଼େ ଗଲେ?
ଝିଅ ପାଣି ପିଇବାକୁ ପଳିଆସିଲେ ଘରକୁ ମୁଁ ଛାତ ଓପରେ ଅଛ୍
ଓ ଦିଦି ତମେ କି ଦିଦି ନମସ୍କାର।
ହଁ ହଁ ନମସ୍କାର।
ହଁ ଦିଦି କେମତି ଅଛ?
ହଁ ଭଲ ଅଛି।
କଣ କରୁଚ ସବୁ ଗୋଟେ ଆବାଜ ଆସୁଚି?
ତମେ କଁ କରୁଚ? ମୁଁ ଏଇ ଚପ ଯାକ ଖଡ ଖଡ ହଉଚି।
ମୁଁ ଏଇ ଛାତ ଓପରେ ବସତିଲି ଆଉ।
ହଁ ହଁ। ମୁଁ ବି ଛାତ ଓପରକୁ ଯା ଯାଉଚି ଆଉ ପବନ ହେଉଚି ତ ଟିକେ ଗରମ ହଉଚି।
ହଁ ଭଲ ଲାଗୁଚି ଉପରେ।
ହଁ ଛାତ ଓପରେ ଆକା ମା ଝିଅ ଯାକ ବସ୍ ତିଲୁ ଝିଅ ଏବେ ଟିସନରୁ ଆସିଲା ତ।
ହଁ ହଁ କଣ ରୋଷେଇ କଲ?
ରୋଷେଇ ଆଜି ଚିକେନ ପକୋଡା ଟିକେ ହେଇଚି ଆ।
କଣ ଦିଦି ତମ ଛାତକୁ ଲାଗିକି ଆମର ଛାତ କି କଣ ସାଉଣ୍ଡୁ ଶୁଣାଯାଉଚି। ଏଇ ପାଖରେ ଥିଲା ଭଳିଆ।
ତମେ କୋଉ ସାଇର?
ନାଇଁ ବା ମୁଁ ମଜା କରୁଥିଲି ମୋର କଣ ଘର ଏଇଠି କି। ତମେ କଣ ଜାନିନ ମୋ ଘର କୋଉଠି?
ଓ ତମ ଘର ଗଞ୍ଜାମ ପରା।
ହଁଅ।
ଅହ ଆମର ତ ଫୁଲବାଣୀ ଆଉ।
ତମୁଖୁ
ଉଁ ହୁଁ।
ଆଉ ଭାଇନା ଭଲ ଅଛନ୍ତି?
ହଁ ଭଲ ଅଛନ୍ତି। ତମେ କଣ କରୁଚ? ଛାତ ଉପରେ ବସିଚ।
ନାଇ ନୃତ୍ୟ କରୁଛି ନୃତ୍ୟ। ବସିଚି ବା।
ଉଁ ହୁଁ। ତୁମର କଣ ଡ୍ୟାନ୍ସ ପ୍ରତି ଆଗ୍ରହ ଅଛି ନା କଣ ନୃତ୍ୟ ବୋଲୁଛ?
ହଁ ଅଛି ଟିକେ ଟିକେ ଆଗରୁ ଆଉ।
ଓହୋ। ଡ୍ୟାନ୍ସ କରୁଛ କି ଏନ୍ତି କଲେଜ ସ୍କୁଲରେ କରୁଥିଲ।
ହଁ କରିଥାଉଛି କଲେଜେ ଫଙ୍କସନ୍ ଗୁଡାକରେ।
ଓହୋ।
ଆଉ ତମର ପାଠପଢ଼ା ସରିଲାଣି କି?
ହଁ ମୋର ତ ଏଇ ବର୍ଷ ପାଠପଢ଼ା ସରିଲା। ଘରକୁ ଆସିଚି ଆଉ।
ମାନେ କଣ ପ୍ଲସ୍ ଥ୍ରୀ ସରିଲା? ନା କଣ ଆଉ ପଢୁଥିଲ?
ନାହିଁ ମୋର ବି ଇ ଡ଼ି କରିୁଥିଲି ମୁଁ।
ଓହୋ। ତମକୁ କେତେ ବର୍ଷ ହେଲାଣି?
ଆଁ।
କେତେ ବର୍ଷ ହେଲା ତମକୁ ଏବେ?
ମତେ
ହୁଁ।
ମତେ ବାଇଶି ବର୍ଷ।
ବି ଇ ଡି କରିସାରିଲଣି ବାଇଶ ହେଇଛି।
ହଁ, ମୁଁ ଏଇ ଆମର କଲେଜ ପରେ କଲି।
ଆଁ।
ପ୍ଲସ୍ ଥ୍ରୀ ପରେ କଲି।
ଓହୋ। ଆଉ ପ୍ରସ୍ତାବ କୁଆଡେ ଆସିନାହାନ୍ତି?
ନାଇଁ ଆସିନି କୁଆଡେ? ତମ ଆଡେ ଗୋଟେ ଦେଖିଦିଅ।
ହଉ ହଉ ଭାଇନା କୁ କହିବି ଆଉ।
ହଁ ହଁ କୁହ କୁହ।
ଆମର ଭଉଣୀର ସାଙ୍ଗ ଗୋଟେ ଅଛି। ଆଉ ପ୍ରସ୍ତାବ ଗୋଟେ କୁଆଡେ ଭଲଟେ ଦେଖିଦିଅ ବୋଲି କହିବି ଆଉ।
ହଁ ହଁ କହିବ ନା ଆଉ।
ହଁ ହେଲେ କୋଉ ମାନେ କୋଉ ଚାକିରିଆକୁ ବାହାହେବାକୁ ଚାହୁଁଛ।
ସେମିତି କିଛି ନାଇଁ। ଭଲ ହବାର ଦରକାର।
ମାନେ କେନ୍ତି ତମ ହିସାବରେ କେମିତି ପୁଅ ହେବା ଚଳିବ।
ତମେ ଗୋଟେ ଖୋଜିଦିଅ। ଯେମିତି ହେଲେ ଚଳିବ ଖାଲି ମଦ ଟିକେ ପିଉନଥିବ ଆଉ।
ମଦ ପିଉଥିବ।
ହଁ ପିଉଥିବ। ଗଡିକି ପଡୁଥିବ ନା ଆଉ।
ଓ। ସେ ମଦ ପିଉ ନଥିବ। ଭଲ ହେଇଥିବ ଆଉ ନାଇଁ କି?
ହଁ ହଁ ଠିକ୍ ଜାଣିଛ, ଜାଣିଛି।
ହଁ। ହଉ ଭାଇନାକୁ କହିବି ଆଉ।
ହଁ, ହଁ କହିବ ହେଲା।
ହଁ, ହଁ। ମୁଁ ଏମିତିରେ ଚାକିରି ହେଲେ ଚଳିବ, ପୋଲିସ୍
ନାଇଁ ନାଇଁ ସେମିତି ଚାକିରୀ ଦରକାର ନାହିଁ ପୋଲିସ ଫୋଲିସ ଚାକିରି କିଛି।
ଆଉ କଣ?
ଏମିତି ସିମ୍ପଲୁ ଚାକିରି ହେଇଥିବ, ଘର ରହିଲା ଭଳିଆ ଚା
ସେମାନଙ୍କୁ ଦେଖୀ ଯାଇଥିଲି, କଉମାନେ?
ମାନେ ଘରେ ରହିଥିବେ ଯାଇକି ଆସିକି ରହିପାରୁଥିବେ, ଏମିତି ଦୂର ଯାଗାକୁ ଯେ ଚାକିରି ଭଲ ଲାଗୁନି।
ସିମ୍ପଲ୍ ମାନେ ବ୍ୟାଙ୍କିଙ୍ଗ ଅଛି, ମାଷ୍ଟ
ହଁ, ବ୍ୟାଙ୍କ ହଉ ଟିଚର ହଉ, ଆଉ ଆଉ ସବୁରେ ଅଛି ନା ପୋଲିସକୁ ଛାଡ଼ିଦେଲେ
ଓହୋ। ପ୍ରାଇଭେଟ୍ ନା ଗଭର୍ମେଣ୍ଟ?
କଣ କହିଲ?
ପ୍ରାଇଭେଟ୍ ନା ଗର୍ମେଣ୍ଟ ଚାକିରିଆ?
ନାଇଁ ନାଇଁ ସରକାରୀ ଚାକିରି ହେଲେ ଭଲ ନା ଆଉ ଆମକୁ।
ଓହୋ ଓ ହଉ। ହଁ ଭାଇନାକୁ କହିବି ଆଉ ସାଙ୍ଗର ଭଉଣୀଟା ଏଇ ଭଉଣୀର ସାଙ୍ଗ ଟା କହୁଥିଲା ଆଉ। କେତେ ପ୍ରସ୍ତାବ ଆସିଲାଣି ନାଇଁ କରୁଛି ଆଉ, ଭାଇନାଙ୍କୁ କୁହ କୁଆଡେ ଭଲରେ ଦେଖ ଦେବ ବୋଲି କହୁଥିଲା ବୋଲି କହିବି ଆଉ।
ଆଜ୍ଞା ଦିଦି କହିବେ ଆଉ ଭଲ ହେଲେ କହିବେ ମତେ।
ହଁ, ହଁ, ହଁ, ସରକାରୀ ମାନେ ସରକାରୀ ଚାକିରିଆ ମାନେ ଯେମିତି ବ୍ୟାଙ୍କିଙ୍ଗ ମାଷ୍ଟ ଟିଚର୍ ନହେଲେ ଏମିତି ଆଉ କଣ କଣ ଏମତି ଥିବ ନା ମୁଁ ବି ଜାଣିନି ଆମ ତ ଘରେ କିଏ ଚାକିରିଆ ନାହିଁ ନା। ଆମ ମା ଘର ଫ୍ୟାମିଲିରେ ନାହିଁ କି ଶାଶୁଘର ଫ୍ୟାମିଲିରେ ବି କିଏ ଚାକିରିଆ ନାହିଁ ଆମର ସବୁ ବିଜନେସ୍ ବାଲା।
ବିଜନେସ୍ ତ ବହୁତ ଭଲ ନା ବ୍ୟବସାୟ କରିବାଟା।
ବାପା ବିଜନେସ୍ କରୁଛନ୍ତି, ସ୍ୱାମୀ ବି ବିଜନେସ୍ କରୁଛନ୍ତି, ଆମ ଶାଶୁ ଶଶୁ ବି କରୁଥିଲେ। ଆମର ଦିଅର ବି ମାଛ ବିକୁଛୁ ଆଉ।
ମାଛ ବ୍ୟବସାୟ ନାଇଁ କି?
ସ୍ୱା--ସ୍ୱାମୀ ମାଛ ବିକୁଛନ୍ତି, ବାପା ମା ବିକୁଛନ୍ତି, ଶାଶୁ ଶଶୁର ବି ବିକୁଥିଲେ ତାଙ୍କେ ଚାଲିଗଲେ। ଆଉ ଦିଅର ବି କରୁଛନ୍ତି।
ଆଉ ମୋ ଦାଦା, ଖୁଡ଼ି ଆମ ଫ୍ୟାମିଲିର ସମସ୍ତେ ଆମର ମାଛ ବିକୁୁଛନ୍ତି ଆମ କି ଆମର ଜାତି କୈିବର୍ତ୍ତ ତ କେଉଟ ଆମର। ଓହୋ, ସେଥିପାଇଁ ଆଉ। ଆଉ ପିଲାବେଳୁ ସେଇ ପେସାଟା ଆମର ପିଲାବେଳୁ ଆମର ସେଇ ପେସାଟା ରହିଯାଇଛି ଆଉ ବାପା ମାଆ ଯାହା କରୁଥିବେ ପିଲାମାନେ ଯଦି ଚାକିରି ବାକିରି ଏଇ ଯୁଗରେ ଚାକିରୀ ବାକିରି କରୁଛନ୍ତି। ଆଗ ଯୁ--କାଳରେ ଆଉ କଣ ଚାକିରୀ କରୁଥିଲେ କି? ଆଗ କାଳରେ ସବୁ ଏମିତି ଉନ୍ ବେକାରିଆ ହେଇକି ବୁଲୁଥିଲେ ମାନେ ଷଷ୍ଠ ସପ୍ତମ ପଢିକିରି ପାଠ ଛାଡିକିରି, ଏବେ ମୋ ସ୍ଵାମୀ ସ ସପ୍ଟମ ନା ଅଷ୍ଟମ ପଢିଛନ୍ତି। ସେଇଠୁ ପାଠ ଛାଡିକିରି ବାପା ମା ସାଙ୍ଗରେ ଯାଇ ଯାଇ ଅଭ୍ୟାସ ହେଇକି ଏବେ କଣ କରୁଛନ୍ତି ନା, ମାଛ ବିକୁଛନ୍ତି। ବାହାହେଲେ ବି ମାଛ ବିକୁଛନ୍ତି। ଆଉ ତାଙ୍କର କୌଣସି ଆଉ
ସେଇଟା ରହିଯାଉଛି ପୁଅମାନଙ୍କ ପାଖରେ ବି ଆଉ କଳାଟା ସେଇଟା।
ହଁ ଆଉ କୌଣସି କାମ ତାଙ୍କୁ ପସନ୍ଦ ନାହିଁ। ବେଚର ଟାଇମ୍ ରେ ବୁଲୁଥିଲେ ବମ୍ବେଇ, ଦିଲ୍ଲୀ, ଏ ମାଡ୍ରାସ୍। ଟ୍ରେନିଂ ଯିବାକୁ ବିଶାଖାପାଟନା ଏଇ ଜାଗା ସବୁ ବୁଲୁଥେଲେ କାମ କରୁଥେଲେ। ତାପରେ ଏବେ ତେର ଚଉଦ ବର୍ଷ ହେଲାଣି ବେପାର କରୁଛନ୍ତି ବାପା ମାଆ ଚାଲିଗଲା ପରେ ଆଉ।
ଭଲ ନା ଦିଦି ବାପା ମା ଙ୍କର ବ୍ୟବସାୟଟାକୁ ସେମାନେ ଆଦରି ନେଲେ।
ହଁ ହଁ, ହଁ ସେଇଟା ତ ଆମର ହେଇଥିଲା ସାଧା ଆଜି ଆଉ। ଭଜା ହେଇଥିଲା ଫୁଲକୋବି ଆଳୁ ଭଜା, ଆଉ ଡାଲି ହେଇଥିଲା।
କଣ ଏବେ ଚିକେନ ମସଲା ଚିକେନ ପକୋଡ଼ା ନା କଣ କହୁଥିଲେ ଭୁଲିଗଲେ କି?
ନାଇଁ ନାଇଁ ଚିକେନ ପକୋଡ଼ା ତ ନାହିଁ, ଆଜି ସାଧା କରିଥିଲୁ ଆଉ।
ହଁ ସେଇଟା ବୋଧେ ଭୁଲରେେ କହିଦେଇଥିଲେ, ନାଇଁ କି?
ହଁ ହଁ।
ଆଜ୍ଞା ଦିଦି ଆଜ୍ଞା, କଣ କରୁଛନ୍ତି ଛାତ ଉପରେ ନା?
ହଁ ଛାତ ପରେ ବସିଛି, ବୁଲୁ ଛି, ସେ ସାଇଟ୍ ଘରେ ଗେଟ୍ କାମ କରୁଛନ୍ତି ଯେ ତାଙ୍କ ସାଉଣ୍ଡ ଖାଲି ହଉଛି ଆଉ।
ହଁ ସେତେବେଳଠୁ ମତେ ବି ଗୋଟେ ଆବାଜ ଆସୁଛି ଯେ।
ହଁ ସେ ଆମ ପଡ଼ିଶା ଘରେ ଗେଟ୍ ତାଙ୍କର କଣ ହେଇଛି ଯେ, ସେତେବେଳୁ ଆସି ସନ୍ଧ୍ୟାଠୁ ଗେରେ ଗେରେ କଣ କରୁଛନ୍ତି।
ଆଛା ଝିଅ କୁଆଡେ ଗଲା?
ଝିଅ ତଳକୁ ପଳେଇଲା ପାଣି ପିଇବି କହିକି ଆଉ ଆସିନି ତ। ଟିଭି ଦେଖୁଥିବ ନା।
ହଁ ତାକୁ ଗୋଟେ ଗପ କହିବି ବୋଲି କହିଥିଲି ତ ଆଜି।
ଓହୋ।
କହିଦେବେ ତ ତଳକୁ ଗଲେ ତାକୁ।
କହିଦେବି ଝିଅ କୁ?
ହଁ ତାକୁ ଗୋଟେ ଗପ କହିଆର ଥିଲା।
ହଉ ହଉ ଝିଅକୁ ଦଉଛି ଟିକେ ରୁହ, ମୁଁ ତଳୁକୁ ଟିକେ ଯାଉଛି।
ହଁ ମୁଁ ରଖୁଛି ଆସିଲେ କହିବେ ଆଉ।
ହଁ ହଁ- ହଁ।
ହଁ ହଉ ଦିଦି ଠିକ୍ ଅଛି ରହିଲି।
ହଁ ବାଏ।